ହାଲୋ।
ହଁ ହାଲୋ।
ହଁ କେମିତି ଅଛନ୍ତି?
ହଁ ଭଲ ଅଛି।
ଓହୋ। ଆଉ ଖାଇଚନ୍ତି?
ହଁ ଖାଇଚି ଅବିକା ପିଠା ଖାଇଥିଲୁ ପିଠା ଆମର କରିଥିଲୁ ଯେ ଆଜି।
ଓ ହଁ। କଣ ପିଠା?
ଆମର ଆଜି କରିଥିଲୁ ଇଟିଲି ପିଠା ଘୁଗୁନି ତରକାରୀ।
ଅ ହଁ।
ତମେ କଣ ଖାଇଚ?
ମୁଁ ହେଇ ଚାହା ଖାଇଥିଲି ଆଉ।
ଅ ହ।
ଆଉ ହଁ ଭଲ ଅଛି।
ଅ ହ।
ଆଉ ତମେ ପାଠ ପଢା କୋଉ କୋଉ ପର୍ଯ୍ୟନ୍ତ ମାନେ ପାଠ ପଢିଚ?
ମୁଁ ଦଶମ ପର୍ଯ୍ୟନ୍ତ ପାଠ ପଢିଚି।
ଅ ହଁ।
ହୁଁ।
ଏବେ କଣ ମାନେ ମ୍ୟାରେଡ ନା ଅନ ମ୍ୟାରେଡ?
ନା ଏବେ ମ୍ୟାରେଡ। ହାଉସୱାଇଫ ଆଉ।
ଅ ହଁ। ଆଉ ଦେହ ଭଲ ଅଛି?
ହଁ ଭଲ ଅଛି। ତମ ଦେହ?
ହଁ ମୋ ଦେହ ବି ଭଲ ଅଛି। ଆଉ ସେ ସେପଟେ ସେପଟେ ଏବେ ପାଗ କେମିତି ଅଛି?
ଏପଟେ ଆମର ବର୍ଷା ହଉଥିଲା ତ ଏବେ କମିଯାଇଚି ଆଉ କୋହଲା ପାଗ ଦେଇଚି ଆଉ। ତୁମ ଆଡେ କଣ ହେଇଛି? ହଁ।
ଆମ ଆଡ଼େ ବି ସେଇ ସେମ୍।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
ଆଉ ଦୁଇ ତିନି ଦିନ ହବ କେମିତି ପାଗ କଣ ରହିଚି?
ହଁ ଆଗରୁ ଖରା ହଉଥିଲା ଏଇ କାଲିଠୁ ବର୍ଷା ହଉଛି ଆଉ।
ଅ ହଁ। ଆଉ ତମର ସେପଟେ ଏବେ କଣ ମାନେ ରଜ କେମିତି କଣ ପାଳନ କଲ?
ହଁ ଆମର ଏପଟେ ଭଲ ଧୁମଧାମରେ ରଜ ଦୋଳି ପାଳନ କଲେ। ଯୋଉ ତିନି ଦିନ ଯାକ ଛୁଆ ସମସ୍ତେ ଦୋଳି ଖେଳିଲେ ପିଠା ଖାଇଲେ ବୁଲିଲେ। ଭଲ ଭାବରେ ଧୁମଧାମରେ ପାଳନ ହେଲା ଆଉ। ରଜ ମହୋତ୍ସବ ହେଇଥିଲା। ଆଉ ତମ ଆଡେ?
ଆମର ବି ସେଇ ରଜ ମହୋତ୍ସବ ହେଇଥିଲା। ଆଉ ପିଲାମାନେ କଣ ଭଲ ନୂଆ ଡ୍ରେସ୍ ପିନ୍ଧିକି ଏଇ ତିନି ଦିନ ଆଙ୍କ ବୁଲାବୁଲି କରିଥିଲେ। ଆଉ ମୁଖ୍ୟତଃ ପୋଡପିଠା ପୋଡପିଠା ତ ରଜ ରଜ ର ମେନ୍‌ ନା। ପୋଡ ପିଠା ରଜ ଚକୁଳି ଯାହା ଘରେ ଯାହା ବନିଥାଏ ସେ ସବୁ ଖାଇକି ବୁଲନ୍ତି। ଆଉ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
ତମର ସେପଟେ କଣ କୁମାର ପୂର୍ଣ୍ଣିମା ଟା କେମିତି ପାଳନ୍ତି?
କୁମାର ପୂର୍ଣ୍ଣିମା?
ହଁ-ଅ-ଅ
ହଁ କୁମାର ପୂର୍ଣ୍ଣିମା ଝିଅମାନଙ୍କର ଓଷା। ବହୁତ ଧୁମଧାମରେ ପାଳନ କରାଯାଏ। ଆଉ-ଉ-ଉ-ଉ ପୂର୍ଣ୍ଣିମା ଦିନ-ଅ-ଅ ଚାନ୍ଦ ଓଷା କରାଯାଏ। ସେ ଝିଅ ପିଲାମାନେ ତେ ଯୋଉ-ଉ-ଉ-ଉ ଚାନ୍ଦ ଆସିଲେ ସନ୍ଧ୍ୟା ବେଳେ ଦୀପ ନେଇକି ଚାନ୍ଦ ନେଇକି ଯାନ୍ତି ବନ୍ଦେଇବା ପାଇଁ। ଚାନ୍ଦ ପୂଜା କରନ୍ତି ଆଉ।
ହଁ ତ ସବୁ ପ-ଅ-ଅ-ଅ ଏରିଆରେ ଅଲଗା ଅଲଗା ଥାଏ ନା ରୀତିନୀତି ଟିକେ ଚେଞ୍ଜ୍ ଥାଏ। କୋଉ ପଟେ ସାତ ଦିନଠୁ କରନ୍ତି, କୋଉ ପଟେ ପନ୍ଦର ଦିନଠୁ କରନ୍ତି, ମାସେ କରନ୍ତି।
ହଁ।
ଏମତି ଆଉ-ଉ-ଉ ଖୁଦୁରୁକୁଣୀ ମାନେ କଣ ଏବେ ତ ଆସୁଛି ଖୁଦୁରୁକୁଣୀ କଣ କେମିତି କରନ୍ତି ସବୁ ଖୁଦୁରୁକୁଣୀ?
ଖୁଦୁରୁକୁଣୀରେ ପାଞ୍ଚପାଳି ଯାଙ୍କ-ଅ-ଅ-ଅ ଝିଅମାନେ ବହୁତ ଓଷା କରନ୍ତି। ଆଉ-ଉ-ଉ-ଉ-ଉ ରାତିକୁରୁ ଉଠିକି ଫୁଲ ତୋଳିବା ପାଇଁ ଯାଆନ୍ତି, ଫୁଲ ଆଣନ୍ତି। ତାପରେ ଟେଣ୍ଟ ଫେଣ୍ଟ ସଜାନ୍ତି। ଉ ଠାକୁର ବି ତିଆରି କରିଥାନ୍ତି। ଆଡ଼ୁ ଓଷାଠୁ ବହୁତ ଫୁଲ ଫୁଲି ମାଳ ଗୁନ୍ଥି କିି ନା ହେଟୁ ଓଷା କରନ୍ତି ଦିନ ବେଳା ସମସ୍ତେ ସାଙ୍ଗ ହେଇନା ଗାଧେଇ ଯାଆନ୍ତି ଆସିକି ଏଠୁ ପୂଜା କରନ୍ତି। ପୂଜା କରିକିନା ପୁଣି ସନ୍ଧ୍ୟାବେଳେ ଆସନ୍ତି ଆଉ।
ହଁ ବହୁତ ମଜାମସ୍ତି କରନ୍ତି ଆଉ।
ହଁ। ତମଆଡ଼େ?
ଆମର ବି ସେମିତି ରାତିକରୁ ଉଠିକିନା ଫୁଲ ତୋ ମାନେ ଫୁଲ ଚୋରି କରି ଯାଆନ୍ତି। ପୁଣି ଆସିକି ଆ ଘରେ ରହିଲା ମ ମାନେ ଘରେ ଟିକେ ପୁଣି ରେଷ୍ଟ ନିଅନ୍ତି। ପୁଣି-ଇ-ଇ-ଇ ସକାଳୁ ଯେତେବେଳେ ଭୋର ହୁଏ ମାଳ ଗୁନ୍ଥି ଯାଆ ନ୍ତି ସବୁ କାମ ସାରିକି ମାନେ କୋଠି ଯୋଉ-ଉ-ଉ କୋଠି ଟାକୁ ସଜଡା ସଜିଡି କରିକି ପୁଣି ଗାଧେଇ ଯାଆନ୍ତି। ଗାଧେଇକିରି ସେଠି ଗାଧେଇ ସାରିବା ପରେ ବାଲୁକା ପୂଜା କରନ୍ତି। ପୁଣି ସେଠୁ ଆସିକି ଠାକୁରଙ୍କ ପାଖକୁ ଭୋଗ ନେଇକି ଯାଇକି ପୂଜା ସାରିକି ଆସନ୍ତି। ଯାହା ଖାଇବା କଥା ଅରୁଆ ହଉ କି ରୁଟି ହଉ ଯିଏ ଯାହା ଖାଇବା କଥା ସାତ୍ଵିକ ଖାଦ୍ୟ ସେଇଟା ସବୁ ଖାଆନ୍ତି। ଆଉ ଖାଇସାରିବା ପରେ ପୁଣି ରାତିରେ ଭୋଗ ନେଇକି ଯାଆନ୍ତି। ସଜବାଜ ହେଇକି ଭୋଗ ନେଇକି ଯାଆନ୍ତି। ପୁଣି ଓଷା ସାରିକିନା ଘରକୁ ଆସନ୍ତି ଆଉ। ଆଉ ରବିବାରକୁ ରବିବାର ହି ଓସା କରନ୍ତି ନା ପାଞ୍ଚ ପାଳି ଯାଙ୍କ।
ହଁ ମା ମାସଟା ଙ୍କରେ ପାଞ୍ଚଟା ପାଳି ପଡେ ରବିବାର କୁ ରବିବାରେ ଆଉ।
ହଁ।
ଆଉ ତମ ଆଡ଼େ ଦଶହରା କେମିତି ହୁଏ।
ଦଶହରା ତ ଆମ ମାନେ ଆମ ପାଖ ଅଞ୍ଚଳରେ ଜଣ ଗୋଟେ ମାନେ ଅଞ୍ଚଳ ସେଠି ଭଲ ସେ ଧୁମଧାମରେ ହୁଏ ଦଶହରା। ସେଠିକ୍ ସବୁ ଦେଖି ଯାଆନ୍ତି। ବିଭିନ୍ନ ପ୍ରକାର ଚଣା ସେଇଠି ପଡିଥାଏ ସବୁ ଜିନିଷ ଆଉ ଖାଦ୍ୟ ଜିନିଷ ସବୁ ପଡିଥାଏ। ଏମିତି ଦେଖି ଯାଆନ୍ତି ଆଉ।
ଓହୋ,
ଆଉ-ଉ-ଉ ଯୋଉ ଥାଏନି ଗୋଟେ କଣ ଅସା ଚାଉଳ ଭଜା ଓସା। ହ ତା ବିଷୟରେ ଟିକେ କହିବେ।
ନା ଚାଉଳ ଭଜା ଆଉ ତା ବିଷୟରେ ମୁଁ ତ କାହିଁ କିଛି ଜାଣିନି ନା ଆମ ଏପଟେ କରନ୍ତିନି ତ ଜାଣିନି। ସେଇ ବିଷୟରେ ଟିକେ
ଓହୋ ନାଇଁ ଏଇଟା ତ କୁହନ୍ତି କଣ ପୁଅ ମାନଙ୍କ ପାଇଁ କରନ୍ତି ମା ମାନେ ଯୋଉ ଯିଏ ଯା ଧର ମାନସିକ କରିଥିବ କି ଜାତି ଜିଏ ଥିବେ ବୁଧବାର ଦିନ ପଡେ ତ ଚାଉଳ ନାଇଁ ସରି ଚାଉଳ ଭଜା ଭଷା ଟା କରନ୍ତି ହଁ ସେଇ ବୁଧବାର ଦିନ
ହୁଁ ଓହୋ ନା ଆମର ସେପଟେ କରନ୍ତିନି ତ।
ସେ ଅହଁ ସେଇଥିପାଇଁ ଆଉ ସେ ଚାଉଳକୁ ଭାଜିକିନା
ହୁଁ ହୁଁ।
ସେଠାରେ ସବୁ କରନ୍ତି ହୁଙ୍କା ଯୋଉ ମାଟି ହୁଁଙ୍କା ଆଣିକି ବି ସେଥିରେ କଣ ଲିପନ୍ତି ନା ରଖନ୍ତି ଏମିତି କିଛି ତାର ଥାଏ। ଚାଉଳ ଭଜା ଓଷା ବହି ପଢିକିନା ପୁଣି ପିଠା ପଣା ଯିଏ ହଁ ତାକୁ ପୁଣି ପୂଜା କରିକି ଓଷା ଇଏ କରନ୍ତି ଆଉ କମ୍ପ୍ଲିଟ କରନ୍ତି।
ଓହୋ।
ଆଉ ବୁଦ୍ଧେଇ ଓଷା ଯୋଉଟା ସେଇଟା ହଁ ପୁଅମାନଙ୍କ ପାଇଁ କରନ୍ତି।
ହଁ ବୁଧେଇ ଭଷା କରନ୍ତି ଭାଦ୍ରବ ମାସରେ।
ହଁ।
ଆଉ ସେ ଦାଣ୍ଡରେ କଣ ସେ ଲୁଗା ପଟା ଗୁଡା ବିଛାନ୍ତି ସେଟା କଣ ପାଇଁ ବିଛାନ୍ତି?
ହଁ ଯାହାର ଏ ଯୋଉ ସେ ଓଷା କରନ୍ତି ଯାହାର ମାନସିକ ଥିବ ଯାହାର ଛୁଆ ପିଲା ପାଇଁ ମାନସିକ କରିଥିବେ ସେ ତାଙ୍କର ନୁଗା ନେଇକି ପାହାଡ ପକାନ୍ତି। ଆଉ ସେ ଦିନଟା ଯାଙ୍କ ଉପାସ ଥାଆନ୍ତି ଉପାସ ଥାଇକିନା ସନ୍ଧ୍ୟା ହେଲେ ସେ ପୂଜା କରିବା ପାଇଁ କୋଠିକୁ ଯାଆନ୍ତି ଆଉ। ବୁଧେଇଓସା କରିବା ପାଇଁ ଆଉ ତଉ ଯିବେ ସେଠି ଠାକୁର ତିଆରି କରିବେ ଠାକୁର ତିଆରି କରିସାରିଲା ପରେ ପୂଜା କରିବେ ପୂଜା କରିକିନା ବହି ପଢା ହବ ବହି ପଢା ସରିଲେ ସେଠୁ ପ୍ରସାଦ ଲାଗିବ ଆଉ ଠାକୁରଙ୍କଠି ଆଉ।
ହୁଁ ନାଇଁ ସେ ଯୋଉ ଦାଣ୍ଡରେ ଯୋଉଟା ମାନେ ବିଛାନ୍ତି ଲୁଗା ଟା ସେଟା କଣ ମାନେ କିଛି ତାର କ ନିୟମ ନା ମାନେ ଯଉ ମାନେ
ନା ଯେ ନା କିଏ ମାନସିକ କରିଥିବ ମାନେ ତା ପୁଅ ପାଇଁ କି ଝିଅ ପାଇଁ ଯାହା ଗୋଟେ ହେଇଥିବ ତାର ଠାକୁରଙ୍କ ପାଖରେ ଲୁଗା ଲଗେଇବା ପାଇଁ ସେଇଟା ଦାଣ୍ଡରେ ପାହାଡ଼ ପାରନ୍ତି କିଏ ବସିବ କିଏ ଉଠିବ କି ଚାଲିବ ଆଉ।
ହଁ ସେଇଟା ଭଲ ବୋଲି ମାନନ୍ତି ଆଉ।
ହଁ ଲୋକଙ୍କର ବିଶ୍ୱାସ ଆଉ।
ହୁଁ।
ହୁଁ। ଆଉ ଗଣେଶ ପୂଜା କେମିତି ହୁଏ?
ଗଣେଶ ପୂଜା ଏପଟେ ତ ଗଣେଶ ପୂଜା ସେତି ବିଶେଷ କିଛି ଇଏ ହୁଏନି ଆଗରୁ କିନ୍ତୁ କରନ୍ତି। ଗଣେଶ ପୂଜା କୁ ଯୋଉଛ ମାନେ କମେଟି ଗୁଡା ଏକାଠି ହେଇକି ନା କରନ୍ତି ଛୋଟ ଛୁଆ ମାନଙ୍କର ଯୋଉ ପ୍ରୋଗ୍ରାମ କରନ୍ତି ଡ୍ୟାନ୍ସ ପ୍ରୋଗ୍ରାମ। ସେଥିରେ ପିଲାମାନେ ନାଚନ୍ତି ଆଉ ତାଙ୍କୁ ବି ମାନେ କଣ ଦିଅନ୍ତି ପୁରସ୍କାର ଦିଅନ୍ତି ଯିଏ ପ୍ରଥମ ଦ୍ୱତୀୟ ତୃତୀୟ ହୁଅନ୍ତି ତାଙ୍କୁ ପୁରସ୍କାର ଦିଅନ୍ତି।
ହଉ ଛୁଆ ଟିକେ ଖୁସି ହେବେ ଆଉ।
ହଁ ଛୁଆମାନଙ୍କ ଯେମିତି ଯୋଉ ତାଙ୍କ ଭିତରେ ଯୋଉ ଥାଏ ତାଙ୍କ ଯୋଉ କଳା ଟା ସେଇଟା ସମସ୍ତଙ୍କ ଅ ନଜରକୁ ଆସିବାକୁ ବି ତାଙ୍କୁ ଟିକେ ମାନେ ତାଙ୍କ ଉପରେ ଟିକେ ହଁ ତାଙ୍କର ଉତ୍ସାହ ବଢାନ୍ତି ନିଜେ ନିଜ ମାନେ ଟିକେ ଆତ୍ମବିଶ୍ୱାସୀ ହେଇପାରିବେ ଆଉ ନିଜ ମାନେ କଳା ଆଉ ଇଏ ଅ କିଛି ଯଦି ଗୁଣ ଥିବ ସେଇଟା ଦେଖିବା ପାଇଁ ସେ କେବେ ଆଉ ମାନେ ଯେମିତି ଆଗକୁ ଯେମିତି ନ ଡରିବେ। ସେଇଥିପାଇଁ ଏସବୁ କରିଥାନ୍ତି ଆଉ।
ହୁଁ ହୁଁ ବହୁତ୍ ଭଲ ପୋଗୋ ଯୋଉ ପ୍ରୋଗ୍ରାମ ଟିଏ ଆଉ।
ହଁ ଏବେ ତ କଣ ମାନେ ଯୋଉ ଗାଁ ରେ ଯୋଉ ସବୁ ଯୁବକ ରହିଲେ କି ସେ ଯୋଉ ସଂଘର ଯୋଉ ସବୁ ପିଲା ଗୁଡା ତ କିଏ ନିଜ ନିଜ ଆମର ସବୁ ବ୍ୟସ୍ତତା ବ୍ୟସ୍ତ ଭିତରେ ଆଉ ସେମିତି ଏକାଠି ହେଇପାରନ୍ତିନି। ସେଥିପାଇଁ ଏସବୁ ଟିକେ ଏବେ କମି ଯାଇଛି। ଆ ପୁଣି ଯଦି ହବ ଆଗକୁ ତାହେଲେ କରିବେ।
ସବୁ ପିଲା ଏକାଠି ହେଲେ ପୁଣି ଆଉଥରେ ଭଲକିନା କରିବେ ଆଉ।
ହଁ।
ହଁ ହଁ
ଆଉ ତମର ତାହେଲେ ସେପଟେ ରଜ ମହୋତ୍ସବ ବହୁତ ଧୁମ୍ ଧାମ୍ ରେ ହେଇଛି?
ହଁ ବହୁତ୍ ଧୁମଧାମରେ ରଜ ମହୋତ୍ସବ ହେଇଛି ତିନି ଦିନ ଜାଙ୍କ ପାଗ ବି ଭଲ ଦେଇ ଥିଲା କିନ୍ତୁ ସନ୍ଧ୍ୟାବେଳେ ଟିକେ ବର୍ଷା।
ହଁ ଯୋଉ ନୂଆ ଲୁଗା ଆଉ
ନୂଆ ହଁ ଲୁଗା, ଶାଢ଼ୀ। ପିନ୍ଧିକି ତିନି ଦିନ ଯାକ ଆମେ ରଜ ଦୋଳି ଖେଳି ଯାଉ ରଜ ପାନ ବି ଖାଉ। ପିଠା ବି ଖାଉ।
ଆଉ ସଜବାଜ ହେଇକି ବୁଲି ଯିବା ପାଇଁ ଆଉ।
ହଁ ଝିଅ ମାନଙ୍କୁ ତ ସେଇଦିନ କଣ କାମ କରିବାକୁ ଦିଅନ୍ତିନି ଯୋଉ କଟା ବଟା ହୁଁ। ଚିଟ୍ କରିବାକୁ ଦିଅନ୍ତି ନି?
ହୁଁ।
ଏମିତି ଆଉ ଅଛି ତାର ଆଉ ପୁଣି କଣ କଦଳୀ ପାଟୁଆ ରେ
କଦୁରୀପଟୁଆ ପିନ୍ଧନ୍ତି ପାଦରେ ଜୋତା ପିନ୍ଧନ୍ତିନି
ହଁ। ଆଜ୍ଞା ଆଉ ଆଉ ଏବେ କଣ କରୁଥିଲେ?
ଏବେ ପିଠା ତିଆରି କରିଥିଲି ବା। ସେ ଘରେ ସମସ୍ତେ ଖାଇବେ ଆଉ ପିଠା ତିଆରି କରୁଥିଲେ ଆଉ।
ଏବେ ଟିକେ ପରେ କଥା ହେଲେ ଚଳିବ।
ହଁ ଚଳିବ।
ହଁ ହଉ ରଖୁଚି।
ଆଜ୍ଞା।